ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ଯାଜ୍ଞସେନି କୁହ?
ହୁଁ
ହ୍ୟାଲୋ।
ନମସ୍କାର ସୋନାଲି କେମିତି ଅଛ?
ନମସ୍କାର ରାହୁଲ ମୁଁ ଭଲ ଅଛି ତମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ରଜ ପର୍ବ ଏମିତି କିି ସରିଲା। ତୁମ ଘରେ ରଜ କେମିତି ପାଳନ କଲ?
ବହୁତ ଆନନ୍ଦର ସହ ପାଳନ କଲୁ ରଜ ଆମ ଓଡ଼ିଶାର ସବୁଠାରୁ ପ୍ରିୟ ପର୍ବ ମାନ ନଙ୍କ ମଧ୍ୟରୁ ଗୋଟିଏ ଘରେ ସମସ୍ତେ ନୂଆ ପୋଷାକ ପିନ୍ଧିଲେ। ବିଭିନ୍ନ ପ୍ରକାରର ପିଠା ତିଆରି କଲୁ ଏବଂ ଦୋଳି ଖେଳିଲୁ। ତୁମ ଘରେ କେମିତି ପାଳନ କଲ?
ଆମ ଘରେ ମଧ୍ୟ ବହୁତ ଖୁସିର ସହ ପାଳନ କଲୁ। ମା ପୋଡ ପିଠା ଚକୁଳି ପିଠା ମଣ୍ଡା ମିିଠା ଓ ଆ ଆରିସା ପିଠା ତିଆରି କରିଥିଲେ ସମସ୍ତେ ଏକାଠି ବସି ଖାଇଲୁ। ଗାଁ ରେ ବଡ ବଡ ଦୋଳି ବାନ୍ଧା ଯାଇଥିଲା ଛୋଟ ଛୋଟଠୁ ବଡ଼ ସମସ୍ତେ ଦୋଳି ଖେଳି ଖେଳି ବହୁତ ଆନନ୍ଦ କଲେ।
ସତରେ ରଜ ପର୍ବ ଆନନ୍ଦ ଓ ଉଲ୍ଲାସର ପର୍ବ। ତୁମେ ଜାଣିଛ କି ରଜ କାହିଁକି ପାଳନ କରାଯାଏ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହଁ କୁହ।
କିଛିଟା ଜାଣିଛି ତିନି ଦିନ ଧରୁ ପଇସା
ଠିକ କହିଲ ରଜ ପର୍ବ ଆମ ପ୍ରକୃତିକୁ
ସମୟରେ ଧରିତ୍ରୀ ମା ରଜସଜ୍ୟା ହୁଅନ୍ତି ସେଥିପାଇଁ ତିନି ଦିନ ପ୍ରିୟ ବର୍ଷା ହ୍ୟାଲୋ।
ହଁ।
ରଜ କେତେ ଦିନ ଥାଏ?
ସାଧାରଣତଃ ଚାରିଦିନ ପ୍ରଥମ ଦିନକୁ ପହିଲି ରଜ। ଦ୍ଵିତୀୟ ଦିନକୁ ମିଥୁନ ସଂକ୍ରାନ୍ତି କିମ୍ବା ରଜ ସଂକ୍ରାନ୍ତି। ତୃତୀୟ ଦିନକୁ ଭୂମି ଦହନ କିମ୍ବା ଭୂଦାହ। ଏବଂ ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ।
ବସୁମତୀ ସ୍ନାନରେ କଣ କରାଯାଏ? ହୁଁ ହୁଁ
ସେହିଦିନ ଶିଳପୁଅକୁ ବସୁମତୀ ଦେବୀଙ୍କ ପ୍ରତୀକ ଭାବେ ପୂଜା କରାଯାଏ। ହଳଦୀ ଚନ୍ଦନ ଫୁଲ ଓ ପାଣିରେ ସ୍ନାନ କରାଯାଏ। ଏହା ପରେରେ ଫୁଣି ସାଧାରଣ କାମ ଆରମ୍ଭ ହୁଏ।
ବହୁତ ଭଲ ପରମ୍ପରା। ଝିଅ ମାନେ ନୂଆ ନୂଆ ପୋଷା ପିନ୍ଧନ୍ତି। ଅଳତା ଲଗାନ୍ତି ଏବଂ ମହେନ୍ଦୀ ମଧ୍ୟ ଲାଗ ଲଗାନ୍ତି ନାହିଁ କାରଣ ମେହେନ୍ଦୀ ମଧ୍ୟ ମଧ୍ୟ ଲଗାନ୍ତି।
ହଁ। ସେମାନେ ନୂଆ ଶାଢ଼ୀ କିମ୍ବା ପୋଷାକ ପିନ୍ଧନ୍ତି। ହାତରେ ମେହେନ୍ଦୀ ଲଗାନ୍ତି, ପାଦରେ ଅଳତା ପିନ୍ଧନ୍ତି। ଏବଂ ଦୋଳି ଖେଳନ୍ତି, ରଜର ଗୀତ ଗାଇ ନାଚନ୍ତି। ଏହି ଦୃଶ୍ୟ ବହୁତ୍ ସୁନ୍ଦର ଲାଗେ। ।
ସେ ନୂଆ ନୂଆ ହଉ ଶାଢ଼ୀ କରନ୍ତି। ଆମ ଗାଁରେ ମଧ୍ୟ ରଜ ଗୀତ ପ୍ରତି ଯୋଗିତା ହୋଇଥିଲା। ବୃଦ୍ଧ ଲୋକ ଲଗ । ପୁରୁଣା ଦିନ ର କଥା ମ ମନେ ପ ।
ଆଜିକାଲି ସହରରେ ମଧ୍ୟ ରଜ ଉତ୍ସବ ବହୁତ ଧୁମଧାମ ରେ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ ଓ ଲୋକ ଗୀତର ଆୟୋଜନ କରାଯାଏ।
ମୁଁ ମଧ୍ୟ ଗୋଟିଏ ରଜ ମହୋତ୍ସବ କୁ ଯାଇଥିଲି ହେଲା। ପାଲା, ଘୋଡା ନାଛ, ସମ୍ବଲପୁରୀବୁ ।
ରଜ ପର୍ବ ଆମ ଓଡିଆ ସଂସ୍କୃତିର ଗୌରବ, ଏହା ଆମକୁ ପରିବାର ସହ ସମୟ ବିତେଇବା ସମ୍ପର୍କକୁ ମଜବୁତ କରିବା। ଓ ପରି ପରମ୍ପରାକୁ ସମ୍ମାନ କରିବାର ସୁଯୋଗ ଦିଏ।
ଠିକ କହିଲ ଆଜିକାଲି ମୋବାଇଲ ଓ ଇଣ୍ଟରନେଟ ର ବ୍ୟବସ୍ଥା ଭିତରେ ଏପରି ଆମକୁ ଏକାଠି କରେ। ହ୍ୟାଲୋ।
ହୁଁ। ସେଥିପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଚି, ହଁ
ସୁବା ଯାଉଛି?
ହଁ ଶୁଭା ଯାଉଛି, ମୋ କଥା ଶୁଭା ହାଉଛି?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
ଲୋ ହଁ।
ଆମ କସ ବି ହଉଛି ।
ସେଥିପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ରଜ ପର୍ବର ମହତ୍ବକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା। ପରମ୍ପରାକୁ ଜୀବନ୍ତ ରଖିବା ଆମ ଦାୟିତ୍ୱ।
ନିଶ୍ଚୟ, ଆମେ କେବଳ ପର୍ବ ପାଳନ କଲେ ହେବ ନାହିଁ। ଏହା ପଛରେ ଥିବା ବୈଜ୍ଞାନିକ ସାମାଜିକ, ସାଂସ୍କୃତିକ, ମହତ୍ବ କୁ ମଧ୍ୟ ବୁଝିବା ଆବଶ୍ୟକ।
ରଜ ପର୍ବ ଆମକୁ ପ୍ରକୃତି ପ୍ରତି ସମ୍ମାନ ନାରୀ ପ୍ରତି ସମ୍ମାନ। ଏବଂ ପରିବାର ମଧ୍ୟରେ ଭଲ ପାଇବାର ବାର୍ତ୍ତା ଦେଇଥାଏ।
ଆଗାମୀ ବର୍ଷ ଆମେ ସମସ୍ତ ସାଙ୍ଗ ମାନେ ମିସି ରଜ ପାଳନ କରିବା। ଦୋଳି ଖେଳିବା। ପିଠା ଖାଇବା ଓ ରଜ ଗୀତ ଗାଇବା।
ନିଶ୍ଚୟ ଏହା ବହୁତ ମଜା ହେବ। ଆମେ ସମସ୍ତଙ୍କୁ ରଜର ମହତ୍ବ ବିଷୟରେ ମଧ୍ୟ ସଚେତନ କରିବା। ହୁଁ। ହ୍ୟାଲୋ।
ଠିକ ଅଛି। ଆଜି ତୁମ ସହ କଥା ହଇ ମୋତେ ରଜ ପର୍ବ ବିଷୟରେ ଅନେକ୍ ନୂଆ କଥା ଜାଣିବାକୁ ମିଳିଲା।
ହଁ ଶୁଭା ଯାଉଛି।
କୁହ?
ହଁ ମତେ ମଧ୍ୟ ବହୁତ ଭଲ ଲାଗିଲା। ଆଶା କରୁଛି ଆମେ ସବୁବେଳେ ଆମ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦବା।
ଧନ୍ୟବାଦ ସୋନାଲି ପୁଣି ଦେଖାହବ।
ଧନ୍ୟବାଦ ରାହୁଲ।
ହ୍ୟାଲୋ।
ହଁ।
ହଁ। ହୁଁ ଆଜି ତମେ କଲେଜ ଯାଇଥିଲ?
ଆମର କଲେ ମଧ୍ୟ ଚଳ ଚଳିବ।
ହଉଁ ସେମ ହେଇଯିବ ନା।
ହଁ।
ହୁଁ।
କମିଆ
ମୁଁ ଜାଣିନଥିଲି ଏ ବିଷୟରେ। ନା ଆଜି ବହୁତ ଜୋରରେ ବର୍ଷା ହଉଥିଲା ତ ସେଥିପାଇଁ ମୁ ଆଜି ଯାଇ ଥିଲେ ଏପଟେ ଘଡଘଡି ମାରିକି ଜୋରରେ ବର୍ଷା ହଉଥିଲା।
ଆଛା ତମେ କୋଉଠି ଅଛ ଏବେ?
ମୁଁ ହେଲେ ଘରର ଅଗଣାରେ ଅଛି।
ଘର ନାହିଁ ନା ତମ ଘର କୋଉଠି?
ଆମ ଘର ବାଣୀ ବିହାର ବାଣୀ ବିହାର ଭିତରକୁ ଟିକେ ଆସିଲେ ସସଙ୍ଗ ସେଇଠି।
ଆଛା ସତ୍ସଙ୍ଗ ବିହାର ପାଖରେ କି?
ହଁ।
ହ ଭଲ କରିଛ ଆଜି ବର୍ଷା ହେଇ ଯେ ଆସୀନ ଆ ବହୁତ ହଁ। ତମେ ଭଲ ହେଇଛ ଯେ ଆସିନ ନହେଲେ ବର୍ଷାରେ ବହୁ ହଇରାଣ ହେଇଥାନ୍ତ।
ହଁ ଅଦିନିଆ ବ ଥରେ ଓଦା ହେଲେ ଥଣ୍ଡା ହେବ। ସେଥିପାଇଁ
ହୁଁ ଭଲ କରିକି ଆସିନ।
ହୁଁ।
ହଉ ଆମ ବାର୍ତ୍ତାଳାପ ଏତିକି ଥାଉ ରଖୁଛି।
ହଁ।
ତମେ ତ ଉଁ